ପ୍ରଣାମ ସକ୍ଷୀ।
ପ୍ରଣାମ କଣ କରୁଚନ୍ତି?
ଏଇ ଧାନ ଦିଟା ଉପରେ ଶୁଖେଇଥିଲି ତ ସେଇଆକୁ ତୋଳୁଥିଲି ଆଉ।
ତାହେଲେ ଯୋଉ ତମର କଣ ଧାନ ଚାଷ ନା କିଣିକି ଆଣି
ନାଇଁ ଗୁରୁବାର ଓଷା ଆମର ହୁଏତ ଯୋଉ ମାଣବସା ବସେ ଆଉ ସେଇ ଧାନ ଆମର ଶୁଖା ହେଇଥିଲା। ଆଉ ସେଇଆକୁ ଆଜି ତୋଳୁଥିଲି ବୋଉ କହିଲେ କୁଟି ଦବା। ଉଁ ଖାଇଦବା ଏବେ ବାହାଘର ଚାଲିଚି ନା ବାହା ମାସ ଅଛି। ଆଉ ସେଥିଲାଗି ସେଇ ଧାନ ଦିଟା ଶୁଖେଇଥିଲୁ ଆଉ ସେଇଆକୁ ତୋଳିଲି ଆଉ।
ଓହୋ ଓ ମାଣ ବସେଇଥିଲେ ଯୋଉ ସେଇ ଧାନ ରଖିଥିଲେ।
ହଁ।
ଅଂ ହଁ ଆଉ ମାଣବସା ବିଧି ଆପଣଙ୍କୁ ଜଣା ଅଛି?
ହଁ ଆମର ତ ଶାଶୁଘରେ ସେଇଟା ସୁଦସାବ୍ରତ ହୁଏନି କିନ୍ତୁ ତାଙ୍କ ପୂର୍ବଜରୁ ନାହିଁ କିନ୍ତୁ ଆମର ଏଇ ମାଣବସା ଗୁରୁବାର ଟା ହୁଏ ମାର୍ଗଶିର ମାସରେ ଫାଷ୍ଟ ପାଳି ହୋଉ ନହେଲେ ଲାଷ୍ଟ ପାଳି ହୋଉ ପା ଚପାଳି ଭିତରୁ ଗୋଟେ ପାଳି ରେ ଆମର ଠାକୁର ବସାନ୍ତି।
ହଁ ହଁ ଆଉ ମତେ ଟିକେ ସେ ବିଷୟରେ ଜଣଉନାହାନ୍ତି ଆମର ସୁଦର୍ଶା ବ୍ରତ ଆମର ଅଛି। ଆଉ ସୁଦର୍ଶା ବ୍ରତ ତ ଅମ୍ ଯୋଉ ଉଁ ଗୁରୁବାର ଦଶମୀ ପଡିଲେ ଆଉ ହୁଏ ଏକାଦଶୀ ଗୁରୁବାର। ହଁ ଯଦି ଦଶମୀ ପଡ଼ିଥିବ ତାହେଲେ ସୁଦର୍ଶ ବ୍ରତଟି ସେଇଦିନ ପାଳନ କରାଯାଏ। ଏଇଟା ତ ଶୁଣିଥିବେ। କି ନ ପୁଜିଲେ ବି ଏ ବିଷୟରେ ଶୁଣିଥିବେ ଆଉ ସେଦିନ ଆମେ ତା ଆଗ ଦିନ ଧାନ ଟା କୁଟିକି ରଖୁ ସବୁ ମା ଲକ୍ଷ୍ମୀଙ୍କର ଖଟୁଲି ତାଙ୍କର ଆଁ ଯୋଉ ମୂର୍ତ୍ତି। ସବୁ ଆଉ ଗୋଟେ ଛୋଟ ମାଣ ଦରକାର ହୁଏ। ସବୁ ଆମେ ସାଇଭାଇ ବ୍ରତ ସବୁ ଜିନିଷ ଆଣିକି ଗୁଆ ଚାଉଳ ନଡିଆ ସବୁ ଫଳମୂଳ ସବୁ ଆଣିକି ତା ଆଗ ଦିନ ରଖିଥା ଆଉ ଲକ୍ଷ୍ମୀ ବାର ଦିନ ଚା ତିନି ପ୍ରହର ରାତି ଥାଏ ରା ପ୍ରତି ଦିନି ପ୍ରହରରୁ ଉଠି ଆମେ ଘର ଦ୍ୱାର ସଫା କରି। ଝୋଟି ଅରୁଆ ଚାଉଳ ବାଟି ଅରୁଆ ଚାଉଳତ ତାଆଗ ଦିନ କୁଟିକି ରଖିଥାଉ। ଆଉ ଝୋଟି ଚିଠା ପକେଇ ପକେଇ ମାଲକ୍ଷ୍ ଲକ୍ଷ୍ମୀଙ୍କୁ ଅଁ ଯୋଉ ପୂଜା ଅର୍ଚ୍ଚନା କରୁ। ପୂଜା ଅର୍ଚ୍ଚନା କରୁ ପ୍ର ପ୍ରଥମେ ଆମେ ଯୋଉ ଦଶପ୍ରକାର ତାଙ୍କର ପ୍ରଥମେ ବାଳଭୋଗ ଦିଆ ଯାଏ। ଏ ନଡିଆ ଛେନା କଦଳୀ ଦୁଗଧ ଦହି ଅଁ ମହୁ ଗୁ ଅଁ କର୍ପୁର ମିଶିରି ଏମିତି ଯୋଉ ସବୁ ପଡେ ତାଦେହରେ ଦଶ ପ୍ରକାର ଫଳ ବି ପଡେ। ମାନେ ଯୋଉ ସେଉ ଅରେଚ୍ ଯିଏ ଯେକୌଣସି ଫଳ ଯିଏ ଆଣିଥିବେ ଏମିତି କରିକି ଦଶପ୍ରକାରର ଯୋଉ ଭୋଗ ତିଆରିକରି ଆଗେ ବାଳଭୋଗ ଦଶ ଦଶଜାଗାରେ ଦଶ ଟେଳା ଥୋଇବେ। ହେଇକି ଦଶଦୀପ ଲଗେଇ ଧୂପ ଦୀପ ଝୁଣା ଦେଇ ମାଙ୍କୁ ଉଁ ଯୋଉ ପୂଜା କରାଯାଏ।
ହଁ
ତା ମାଙ୍କର ଅଁ ଯୋଉ ପ୍ରଥମେ ଫୁଲଟି ହଉଛି ତାଙ୍କର ପ୍ରିୟ ଫୁଲ ହଉଛି ହଉଛି ପଦ୍ମ ଫୁଲ ସେ ପୂଜାରେ ନିହାତି ଗୋଟେ ପଦ୍ମ ଫୁଲ ଦରକାର। ଆଉ ଆଉତ ସବୁପ୍ରକାରେ ଗେଣ୍ଡୁ ଫୁଲ ଏମିତି ଆମର ଟଘରା ଫୁଲ। ଅ ତାଙ୍କର ମାଆଙ୍କରତ ସେ ସବୁ ଫୁଲ ପ୍ରିୟ। ଦେଇ ଆମେ ପୂଜା ଅର୍ଚ୍ଚନା କରୁ। ତାପରେ ଦୁଇ ପହରେ ଆମେ ଦଶପ୍ରକାରେ ଫଳମୂଳ ମିଶେଇ ମାନେ ଗୋଟେ ମଣ୍ଡା ପିଠା ତିଆରି କରୁ ମଣ୍ଡା ପିଠା ହଁ ହୁଁ ଦଶ ପ୍ରକାର ପୁରାଯଏ। ତାଦେହରେ ଛେନା ଯୋଉ ଘିଅ ମହୁ ଉଁ ଫଳମୂଳ ସବୁ ମିଶେଇ ନଡିଆ କଦଳୀ ଏମିତି କରିକି ଦଶ ପ୍ରକାରେ ହଁ ଜିନିଷ ପ ପକେଇକି ଯୋଉ ପୁରଟିଏ ପ୍ରସ୍ତୁତ କରୁ। ତାପରେ ସେଇ ପୁରଟିକୁ ଦେଇକି ମାଙ୍କ ପାଇଁ ଦଶଟି ଏଇ ମଣ୍ଡା ତିଆରି କରୁ ଦଶଟି ମଣ୍ଡା କିଏ କିଏ ଚାଉଳକୁ ଚୁନା କରିକି ରଖିଥା ଥାନ୍ତି ତ କିଏ କିଏ ଚାଉଳ ଯଦି ଚୁନା ନକଲେ ବି ଆ ସକାଳୁ ଚାଉଳଟିକୁ ଭେଦେଇ ତାକୁ ଶିଳରେ ବା ଯୋଉ ିନରେ ବାଟୁଛନ୍ତି ଆଜିକାଲି। ବାଟି ସେ ଆଣଟି ପ୍ରସ୍ତୁତ କରିବେ। ତାପରେ ଗୋଟେ ପାତ୍ରରେ ପାଣି ଗରମ କଲେ କରିକି ତାଦେହରେ ଲୁଣ ଟିକେ ପକେଇବେ। ଆଉ ପାଣିବି ଯେତେବେଳେ ଫୁଟି ଆସିବ କଟିଲେ ସେ ଆଣନ୍ତି କିବା ଚୁନା ହଉ ପକେଇ ତାକୁ ଆସ୍ତେ ଆସ୍ତେ ଗୋଳେଇକି ଯନ୍ତଣୀ ତିଆରି କରିକି ସେଇ ଜନ୍ତୁଣୀକୁ ଟିକେ ଅ ଭଲ ଭାବେ ଚକଟି ଦେବେ। ଏ ଯୋଉ ଇଟିଲି ଛାଞ୍ଚ ଥାଏ ଛାଞ୍ଚ ହଉ ନହେଲେ ତମେ କୌଣସି ଯୋଉ ଡେକଚି ବା ହାଣ୍ଡି ହାଣ୍ଡିରେବି ପାଣି ଥୋଇ ତାଉପରେ ଗୋଟେ ଧଳା କପଡା ହଉ ବାନ୍ଧି ତା ଉପରେ ଥୋଇକିବି ଦସଠି ମଣ୍ଡା ସିଝେଇ ପାରିବ। ନହେଲେବି କିଛି ନହେଲେ ଗୋଟେ କଢାରେ ପାଣି ବସେଇକି ପାଣି ଯେତେବେଳେ ଫୁଟିବ ସେ ମଣ୍ଡାକୁ ପକେଇ ମଣ୍ଡାଟି ଯେତେବେଳେ ହେଇସାରିବ ସେ ପାଣିରେ ସିଏ ଭାସିବ। ହଉ ଏମିତି ବି ତିଆରି କରି ଦଶଟି ମଣ୍ଡା ଆମେ ତିଆରିକରୁ ତାକୁ ଆଣିକି ମାଆଙ୍କ ପାଖରେ ଯଉ ଭୋଗ ଲଗେଇଥାଉ ତାପରେ ସନ୍ଧ୍ୟା ବେଳେ ସ ନ୍ଧ୍ୟା ଆଳତି ଦଉଁ ସନ୍ଧ୍ୟା ଆଳତି ବେଳେ ଫେରେ ସେମିତି ଉଁ ତାଙ୍କର ଫଳମୂଳ ଭୋଗ କରି ଯୋଉ ଧୂପ ଦୀପ ନୈବେଦ୍ୟ ଦେଇ ଉଁ ଝୁଣା ଦଶଦୀପ ସବୁ ଲଗେଇ ପୂଜା କରି ମାଆଙ୍କର ବହି ତିନି ଥର ଆମେ ତିନିଥର ଫାଷ୍ଟ୍ ରୁ ପ୍ରଥମରୁ ଲାଷ୍ଟ୍ ତେ ପଢୁଚନ୍ତି ଶେଷ ଯାଏଁ ପଢୁଁ ପଢିକି ତାଙ୍କୁ ପୂଜା କରି ସନ୍ଧ୍ୟା ହେଲେ ମା କର ଖଟୁଲି ଟିକି କିଏ କିଏ ଘୁଞ୍ଚେଇ ଦିଅନ୍ତି ତ କିଏ କିଏ ଉଠେଇ ଦିଅନ୍ତୀ। ତୀ ଉଠେଇକି ସେଦିନ ଆଉ ତାଙ୍କର ଯୋଉ ପୂଜା ସାମଗ୍ରୀକୁ ବାହାରକୁ ଆଣନ୍ତିନି ଗୋ ତେମ୍ ବାଲ୍ଟି ହଉ କି ଯେକୌଣସି ଜାଗା କୁଣ୍ଡରେ ହଉ ଉଁ ରଖନ୍ତି ସେ ଗୃହରେ ତା ପରଦିନ ନାମ୍ ବିସର୍ଜନ କରନ୍ତି। ଆଉ ଆପଣଙ୍କର କେମିତି ଇଁ ପୂଜା କର ଯୋଉ ମାଣବସ
ଯାହା କହିଲେ ପୁରା ସେଇ ପରି ଆମର ବି ଯୋଉ ମାଣବସାଟି ହୁଏ। ଠିକ ସେହିପରି କିନ୍ତୁ ଖାଲି ଏତିକି ଫରକ ରହିଲେ କଣ କି ଏଇଥିରେ ଆମର ଯୋଉ ବ୍ରତ ଟା ପୂଜା କରାଯାଏ ତ୍ର ପତ୍ର ଯୋଉ କହିଲେ ବ୍ରତଟା ଯୋଉ ପୂଜା କରନ୍ତି ତା ଦିହରେ ଦଶ ଗଣ୍ଠି ଦିଆଯାଏ ମାଆଙ୍କ ନାଁରେ
ହୁଁ ହୁଁ ହୁଁ ହଁ ମଣ୍ଡା ପିଠା ଯେତବେଳେ ମାଙ୍କ ମଣ୍ଡା ପିଠା ଯେତବେଳେ ଭୋଗ ଦିଆଯାଏ ସେତବେଳେ ମାଆଙ୍କର ହଁ ଦୁର୍ଗାଙ୍କ ମାଙ୍କ ନାଁରେ ବା ଲକ୍ଷ୍ମୀ ନାରାୟଣ ଏମତି ଲକ୍ଷ୍ମୀଙ୍କ ନାଁ ରେ ଏ ଯୋଉ
ହଁ ତାଙ୍କର ଯୋଉ ଦଶ ନାଁ ଅଛି ତାଙ୍କୁ ଦଶଟି ନାଁରେ ଚଞ୍ଚଳା କମଳା ତାଙ୍କ ନାଁ କରିକିନି ଦଶଟି ଗଣ୍ଠି ଦିଆଯାଏ ଆ ହଁ ଦିଆଯାଏ ଆଉ କିନ୍ତୁ
ବିଷ୍ଣୁ ପାଟରାଣୀ ଏମତି କରି ରିକି ଦଶଟି ଗଣ୍ଠି ତ ତାପରେ ଟିକେ ଟିକେ ମୁଁ ତମକୁ ଭୁଲ୍ ଭୁଲ୍ ଉପଦେଶ ତମକୁ ଦେଲି। ମୁଁ ତମକୁ ଟିକେ ଭୁଲ ଅପଦେଶ ଦେଲି ମାଆଙ୍କ ପାଖରେ ଯୋଉ ମାଣ ଟି କଇଲି ଛୋଟ ମାଣ ଟିଏ ଥୁଆ ହୁଏ। ସେ ମାଣରେ ଦଶ ମୁଠି ଚାଉଳ ଦିଆଯାଏ। କିଏ କିଏ ଦଶ ମୁଠି ଚାହୁଳ ଦିଅନ୍ତି କିଏ କିଏ ଦଶଟି ଚାଉଳ ବି ସେ ମାଣ ରେ ଥୋଇକି ପୂଜା କରନ୍ତି ହଁ। ଏଇଟା ମୁଁ ଆପଣଙ୍କୁ କହିନଥିଲି ଯଦି ବି ବାଇଚାଞ୍ଚ ଆପଣ କେବେ ପୂଜା କରନ୍ତି ଏମିତି ଭାବେ ପୂଜା କରିବେ ଆଉ।
ହଁ। ସେଇପରି ଆମର କିନ୍ତୁ ଏଇଥିରେ କଁ ଆପଣ ଯେମିତି ଯୋଉ କହିଲେ କି ଆମର ମାଣ ଦିଅରେ ଯୋ ଉ କାଞ୍ଚୁଲି ଟିଏ ବସିଥାଏ ତାଙ୍କ ପାଖରେ ମାଆଙ୍କ ପାଖରେ ସେଥିରେ ଯେମିତି ଚାଉଳ ଦଶ ମୁଠା ଦିଆଯାଏ। ଆମର ଶେରମାଣ ଦିଇଟା ବସେ ସେଇ ଶେରମାଣ ରେ ସେଇଥିରେ ଆ ମୋର ଧାନ ଓଜରାରେ। ମାନେ ଖଟୁଲିକି ଯୋଉ ଧୋଇକି ଆମେ ପୂର୍ବ ଦିନରୁ ତ ଘର ଦ୍ୱାର ବି ସଫା କରିଦେଇଥାଉ। ଆଉ ସବୁ ପୂଜା ବିଧି ଆମର ଯେତିକି ଅଛି ଗୋଟେ ଏ ଠାକୁରାଣୀ ଆମର ଅଛନ୍ତି ଏ ସନ୍ ଯୋଉ ପିତଳର।
ହୁଁ ହୁଁ।
ତି ଅଛି ତାକୁ ଆମେ ପୂର୍ବ ଦିନ ହିଁ ସଫା କରିଦେଇଥାଉ ଟିକେ କାରଣ ସେଠି ଆଉ ରୁହନ୍ତି ଆଉ ସି ସେଇଟା ସବୁ ବ ବର୍ଷକ ଯାଙ୍କ ତ ପୂଜା ପାଆନ୍ତିନି ବର୍ଷରେ ସେଇ ମୂର୍ତ୍ତି ଟା ଆମର ଥରେ ସେ ଠାକୁଁ ବସନ୍ତି ତେଣୁକରି ତାକୁ ରଖାଯାଇଥାଏ। ହୁଁ ପେଢିରେ ଆଉ ପେଢୀ ସେଇଦିନ ଉ ଆ ମାନେ ଗୁରୁବାର ପୂର୍ବ ଦିନ।
ନାଇ ନାଇ ସବୁଦିନ କଣ ପାଇଁ ମାଙ୍କୁ ପୂଜା କରାହବନି ପୂଜା ଘରେ?
ଅଛି ପୂଜା କରିବା ପାଇଁ ମାଙ୍କର ଆଉ ଏଇଟା ସେ ଯୋଉ ଖାଲି ଖଟୁଲିରେ ବସିକି ମା ପୂଜା ପାଆନ୍ତିତ ଆଉ ସେ ମୂର୍ତ୍ତିଟା ସେଥିଲାଗି କି ଅଲଗା ଆମର ରଖାଯାଇଥାଏ ବୋଉ କୁହନ୍ତିକି ତାଙ୍କ ପୂର୍ବ ଯୋରୁ ଅଛନ୍ତି ଦିଟା ସଖି ରଖିଛନ୍ତି।
ହୁଁ।
ଯେତେବେଳେ ପ୍ରଥମ ଆସିଲି ଆମ ଘରଭିତରେ ନଥିଲା କିନ୍ତୁ ଶାଶୁ ଘରେ ଯେହେତୁ ଅଛି ଆଉ ମୁଁ ଆସିଲାପରେ ଦେଖି ଦେଖିଲି ଆମବୋଉ ଯେତେବେଳେ ପୂଜା କଲେ ପ୍ରଥମେ ସବୁ ଠାକୁରଙ୍କୁ- ଙ୍କର ବିଭିନ୍ନ ଅଳଙ୍କାର ରଖିଛନ୍ତି ଆଉ ଯେମିତିକି କି ଠାକୁ ଠାକୁରଙ୍କର ମଥାମଣୀ ଟିଏ ରଖିଛନ୍ତି। ଆଉ ଲୁଗା ରଖିଛନ୍ତି। ଫିରବି ଆମର ବର୍ଷରେ ଥରେ ମାଙ୍କ ପାଇଁ ଖଣ୍ଡେ ଖଣ୍ଡେ ବସ୍ତ୍ର କିଣାଯାଏ ଆଉ କଣ କହିଲେ ତାଙ୍କ ଙ୍କ ଲଗେଇବାପାଇଁ ସିଙ୍ଗାର ସବୁ ଯେତିକି ମାଆଙ୍କର ଯେମିତିକି ସିନ୍ଦୁର ଫରୁଆଟେ ଅଛି। ଆଉ ଯୋଉ ଆଖିରେ ଯୋଉ ଲଗଉଚନ୍ତି କା ଉ କଳା ଯୋଉ ଲଗଉଚନ୍ତି ତାର ସେଇ ଫରୁଆ ସେଟା ଗୋଟେ ରହିଚି।
ହୁଁ।
ଙ୍କର ବିଭିନ୍ନ ଜିନିଷ ଆମ ବଉ ରଖିଚନ୍ତି ପେଡିରେ ଯୋଉଟାକିି ଆମର ବର୍ଷରେ ଥରେ ଲେ ଖା ବାହାରେ ମାଆଙ୍କ ପାଇଁ
ଓ ହୋ ଓ ମାଙ୍କର ଶିଙ୍ଗାରବେଶ ତାହେଲେ ସେଥିରେ ଦରକାରେ। ଅ ହୁଁ ହଉ ଧନ୍ୟବାଦ ଯାହୋଉ ଏଟାଗୋଟେ ଉଁ ଭଲ ଭଲ କଥା ଟିଏ କହିଲେ ଆ ବିଷୟରେ କେଁ କିଛି ଜାଣିବି ନଥିଲି କାରଣ ସେରମାଣ କଁ ବସେଇନି ନା ଆଉ ମୁଁ ଖାଲି ଜାଣିଥିଲି କି ଯୋଉ ତିନୋଟି ମାଣ ଥୁଆ ହୁଏ ଥାକ ଥାକ ହେଇ ଆଉ
ସେ କଥା କହି ଫାଷ୍ଟ ପ୍ରଥମଥରରେ ପୁରା ଦେବେ ତାପରେ ଯେତେବେଳେ ଧାନ ପୁରିବା ଯାଙ୍କେ ତାକୁ ଦିଆଯାଏ ତାପରେ ପୁଣି ଗୋଟେ ଦେବେ ପୁଣି ସେଥିରେ ଧାନ ପୁରିଆ ଯାଙ୍କେ ଦିଆହବ। ଆଉ ଗୋଟେ ସବୁଠୁ ଛୋଟ ଯୋଉଟା କହୁଚନ୍ତି କାଞ୍ଚୁଲୀ ସେଇଟାକୁ ଆମ ଗାଁରେ କହୁଚନ୍ତି। କାଞ୍ଚୁଲିରେ ଦିଆହବ ସେଇ ତିନିଟା ଦିଆ ହେଲା ପରେ ନୂଆ ବସ୍ତ୍ର ଏବେ ଯା ଆଉ ସେଥିରେ ଆମର କଣ ମ୍ ଅଛି ଆଖୁ ଆଉ ମୂଳା ସେଇଟାକୁ ଡେରାଯାଏ ଖଟୁଲିପାଖରେ ସେଇଟା ହଉଚି ହଁ ଆଖୁ ମୂଳା କଦଳୀ ମାନେ ରଖାଯାଏ ଆଗେ ସେଇ ଜିନିଷ ଟା ଆଗେ ତାଙ୍କର ଦରକାର ମାଙ୍କୁ କାର ସେଇଜିନିଷଟାକୁ ଡେରାଯାଇଥାଏ ଖଟୁଲିରେ ଆଉ ତାପରେ ତାଙ୍କୁ କଣ କରନ୍ତି ନା ନୂଆ ବୋଉ ଯେମିତି ବେଶ ହୁଅନ୍ତି। ମାଆଙ୍କୁ ସେମତି ଘୋଡେଇ ଦିଅନ୍ତି ଗୋଟେ ନାଲି ଛିଟ କପଡା ତାକୁ ଘୋରାଯାଏ, ଆଉ ଘୋରା ହେଲା ପରେ କଣ ହୁଏ ନା ହଳଦୀ ଆମର ବଟା ହେଇକି ରଖାଯାଏ କଣ ନା ଖଣ୍ଡ ହଳଦୀ। ଖଣ୍ଡ ହଳଦୀଟା ଯୋଉ ରଖା ହେଇଥାଏ ସେଇ ଖଣ୍ଡ ହଳଦୀକୁୁ ମାନେ ସ୍ଥାପ ଆଜି ଆମରତ ମାଟି ଘର ଗୋଟେ ଅଛି ପୂଜା ଘର ଆଉ ସେଇଟା ତ ଆମର ପୁରା ଲିପା ପୋ ଛା ହେଇକି ପୁରା ପ୍ରସ୍ତୁତ ଥାଏ ପୂର୍ବ ଦିନରୁ, ଆଉ ସେ ଘରକୁ ଆମେ କେହି ଯାଉନା। କାରଣ ଆମର ଗୁରୁବାର ଦିନ ଆଉ ମାନେ ଖାଲି ରାତିରୁ ପୁରା ଉଠିଲା ପରେ ପୂର୍ବ ଦିନରୁ ସବୁ ତିଆର କରିକିରି ମାନେ ସଜାଡିକିନି ରଖିଥାଉ। ଯେ ଆଉ କିଛି ବନେଇବନି ଖାଲି ଟିକେ ଚିତା ରଖିଥାଉ ସେ ଘରେ ପକେଇବା ପାଇଁ।
ହୁଁ।
ଏଇ ଯୋଉ ପିଠୋଉ ଗୁଡା ଆପଣ କହିଲେନି କି ଅରୁଆ ଚାଉଳ ବାଟିକି ଯୋଉ ଝୋଟି ଦବା କଥା ସେଇ ଝୋଟିଟା ଟିକେ ସଖାଳୁ ଠାକୁର ଘରେ ପଡେ। ଆଉ ଦୁଆରେ ଟିକେ ପଡେ। ଆଉ ନହେଲେ ସବୁ ଜିନ ଷ ଆମର ପୂର୍ବ ଦିନରୁ ଆମେ ସବୁ ସାରି ଦେଇଥାଉ କିନ୍ତୁ ଗାଧେଇ ସାଇଲା ପରେ ସେ ଯୋଉ ହଳଦୀକି ବାଟିକି ଠାକୁରଙ୍କର ଗୋଟେ ମୁ ଖ ମଣ୍ଡଳ ପ୍ରସ୍ତୁତ କରାଯାଏ କୋଉଥିରେ ନା କାନ୍ଥ ଦିହରେ।
ଓହୋ! ହଁ ହଁ ଯାହାହଉ ବହୁତ ବଢିଆ କଥାଟିଏ। ହଁ।
ସେଇଟାକୁ ଆମେ ପ୍ରସ୍ତୁତ କରୁ ତା ଦେହରେ କଣ ନା ଆଖି କରିବା ପାଇଁ ଦୁଇଟି କଉଡି ଆଉ ଯୋଉ ଇଏ ତାଙ୍କର ମ୍ପା ଆଖିରେ ଦିଟା କୋଉଡି ଦିଆଯାଏ ଗୋଟେ ପାଟି ଟିକେ କରାଯାଏ ଆଉ ଉଁ ଟିକେ ଇଏ କରିକିନି ନାକ କରାଯାଏ। କରିକିନି ସେଥିରେ ଟିକେ ସିନ୍ଦୁର ଦିଆଯାଏ, ଆଉ କଳା ଟିକେ ତାଙ୍କ ଆଖିରେ ଦିଆଯାଏ। ମାଆଙ୍କୁ ପ୍ରସ୍ତୁତ କରାଯାଏ, ତାପରେ କଣ ହୁଏ ନା ଆମର ଏଥିରେ ପଦ୍ମଫୁଲ ଆଉ ଗେଣ୍ଡୁଫୁଲ ଗେଣ୍ଡୁ ଫୁଲ ତାକୁ ସେଥିରେ ସଜେଇବ ପଦ୍ମଫୁଲ ଗେଣ୍ଡୁଫୁଲରେ ସଜେଇ ଦେବ ମାଆଙ୍କୁ। ଆଉ ଆମର ଯୋଉ ଏ ଝୁଣା, ଦୀପ, ଧୂପ ଏ ତିନିଟା ଆଗେ ତାଙ୍କର ତ ମେନ୍ ଦରକାର। ମାଆଙ୍କର ଆଉ ଏଇ ଜାଣିଚନ୍ତି ଆଉ ଗୋଟେ କଥା ମାଆଙ୍କ ପୂଜାରେ ଘଣ୍ଟ ବାଜେନି।
ହଉ ହଉ।